ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହୁଁ ହୁଁ।
କଣ କରୁଛନ୍ତି?
ମୁଁ ଏଇ ବସିଥିଲି ଆଉ।
ଦେହ ଭଲ ଅଛି? ହଁ ଏଇଠି ଶୋଇଥିଲି।
କୁଆଡେ ନା ଆଉ କୁଆଡେ ଯାଇଥିଲେ?
ମୁଁ ଯାଇଥିଲି ଏଇଠି ବୁଲାବୁଲି ହାଟକୁ ଟିକେ ଯାଇଥିଲି ହାଟରୁ ଆସି ଏବେ ବସିଛି ଆଉ। ପରିବା ହେରୀକା ନେଇକି ଆସିଲି। ଆଉ ହାଟ ଫାଟ ଯାଆନ୍ତି? ଉହୁଁ। ବର୍ଷା ଝିପ୍ ଝିପ୍ ହୋ।
ଓହୋ।
ହୁଁ। ଆଉ କଣ? କଣ ଖାଇଥିଲେ କଣ ଆ
ଖାଇଥିଲୁ ଖରାବେଳେ ବିରିୟାନୀ ସଖାଳେ ବରା ତରକାରୀ ଆଉ। ଏବେ ଖାଇଲୁ ବରା କସା ଟିକେ ଆଉ।
ଓହୋ। ଆଉ କଣ କରନ୍ତି କଣ?
ମୁଁ ବିଟେକ୍ ପଢ଼ୁଛି।
ପୁଣି ଇଆପରେ ଆଗକୁ କଣ କରିବେ ପୁଣି ଇଚ୍ଛା ଅଛି?
ହୁଁ ଆଗକୁ ଇଚ୍ଛା ଅଛି ତ ଜବ୍ କରିବା ପାଇଁ କର୍ପୋରେଟ୍ ଡ୍ରାଇଭ୍ ଦେଖାଯାଉକଣ ହଉଛି।
ଓ ହୋ। ଆଉ କଣ ସ୍କୁଲ୍ ରେ ବେଳେ କଣ କେତେ ସାଙ୍ଗ ଥିଲେ ଭଲ ଥିଲା ସେତେବେଳେ? ଗମେଣ୍ଟ୍ ସ୍କୁଲ୍ ନା ପ୍ରାଇଭେଟ୍ ସ୍କୁଲ୍ ପ୍ରାଇଭେଟ୍।
ଆଜ୍ଞା।
ଆଉ କଣ ସାଙ୍ଗ ସେତେବେଳେ ଥିଲେ ଭଲ ସାଙ୍ଗ?
ହୁଁ ଏତିକି ନଥିଲେ କମ୍ ଥିଲେ ଆଉ ଏବେ ବି ସେଇ ସାଙ୍ଗ ଅଛନ୍ତି ଆଉ।
ହଉ କୁଆଡ଼େ କୁଆଡ଼େ ସବୁ ବୁଲିବାକୁ ଯାଇଛନ୍ତି ଓଡ଼ିଶା ଭିତରେ?
ହୁଁ ମୁଁ ଓଡ଼ିଶାରେ ବହୁତ୍ ଜାଗା ଯାଇଛି ବୁଲିଚି। ଉଁ କଳାହାଣ୍ଡି, କୋରାପୁଟ ଆଉ ବରଗଡ଼, ସମ୍ବଲପୁର୍। ଆଉ ଝାରସୁଗୁଡ଼ା ଫାରସୁଗୁଡା ପ୍ରାୟ
ଓ ହୋ।
ହୁଁ
ଝାରସୁଗୁଡ଼ା ସେ ମାନେ
ଏପଟେ ହୁଁ ଝାରସୁଗୁଡ଼ାରେ ତ ଏତେ କିଛି ନାହିଁ। ଖାଲି ଏୟାରପୋର୍ଟ ଅଛି ଯାଇଥିଲୁ ଆଉ ସେ ଏପଟେ ଯେତେ ସବୁ ମନ୍ଦିର ଫନ୍ଦିର ଅଛି ଗୋଟେ ଯାଇଥିଲୁ ଆଉ।
ଓ ହୋ। ସିଆଡେ ଏ ଯୋଉ କୋରାପୁଟ ରୁ ଏ କୋରାପୁଟ୍ ବି ମୁଁ ଯାଇଛି।
ହୁଁ। ନାଇଁ ଖରାରେ ଶୀତ ଦିନେ ଶୀତ ଦିନେ ନା ହୁଁ ହୁଁ।
ମାନେ କଣ ଦେଓମାଳି ହେରିକା ଯାଇଛନ୍ତି ବୁଲିବାକୁ?
ହୁଁ ହୁଁ ଦେଓମଣି, ଡୁ଼ଡୁ଼ମା, ଦେଓମାଳି।
ହୁଁ ହୁଁ। ସମ୍ବଲପୁର୍ ହେରିକା?
ହୁଁ ସମ୍ବଲପୁର୍ ଯାଇଛି ଏଠିକି ମୁଁ ଘଣ୍ଟେଶ୍ଵରୀ ଯାଇଚି ଆଉ ସମଲେଶ୍ଵରୀ ଯାଇଚି। ଆଉ ଗୋଟେ ଅଛି ସମୁଦ୍ର ନାଁ ଟା ମନେପଡୁନି ସେଠିକି ଯାଇଛି। ସେଟା ପୁରା ମାନେ ନଈ କ ନଈ ନା ନଈ ପୁରା କୂଳରେ।
ଓ ହୋ ତ ବହୁତ୍ ଜାଗା ବୁଲିଯାଇଛ ନା?
ହୁଁ ହୁଁ।
ଆଉ କଣ ଘରେ ଅଛ ନା କୋଉଠି ହଷ୍ଟେଲ୍ ରେ?
ଘରେ ହଷ୍ଟେଲ୍ ଖୋଲିନି।
ଘରେ ପୁଣି କିଏ କିଏ ଅଛନ୍ତି?
କଣ କହିଲେ?
ମୁଁ କହିଲି ଘରେ ପୁଣି କିଏ କିଏ ଅଛନ୍ତି?
ଘରେ ବାପା, ମା, ମୁଁ, ଦାଦା, ଖୁଡ଼ୀ, ଜେଜେ ମା ଏମିତି ଆଉ।
ହୁଁ ହୁଁ। ଛୋଟ ଫ୍ୟାମିଲି ପୁରା।
ହୁଁ।
ବଡ ଭଉଣୀ କି ଭାଇ କେହି ନାହାନ୍ତି?
ନା ନା। ଏମିତି ଅପପପ କରିବା ଅଛ ନିଜର କି ନାହାନ୍ତି ଆଉ ମାନେ ନିଜର ଇଏର।
ବାପାଙ୍କ ଭଉଣୀ
ହୁଁ ହୁଁ ସେମିତି ଅଛନ୍ତି ବାପାଙ୍କର ତିନି ଭଉଣୀ।
ଓହୋ। ଇଏ ପୁଣି ଧର ମୋ ମାମାଙ୍କ ଭଉଣୀ କରିକ ଥିବେ ମାନେ ମାଉସୀ
ହୁଁ ହୁଁ ସେମତି ଅଛନ୍ତି।
ହଁ ସେମିତିରେ ବି ଭାଇ ଭଉଣ ହେଇଯାଉଥିବେ କେତେ?
ହଁ ହଁ ସେମିତି ତ ହେଇ ଯାଉଛନ୍ତି ବହୁତ।
ହୁଁ ହୁଁ। ପୁଣି ରାତିରେ କଣ ଖିଆ ପିଇଆ ହବ।
ରାତିରେ ରୁଟି ଆଉ।
ରୁଟି ଆଉ କଣ ସବୁ?
ଗୋଟେ ଆଉ କହନ୍ତି କିଁ ଘରେ କରି ଆଛି ହିସାବରେ ଆଉ
ହଁ।
ଆଉ ଆପଣ
ହୁ ଏି ବୁଲାବୁଲି ପାହାଡ ଫାଡ ଯେମିତି ତମ ଯାଉ ଜାଗା କହିଲ? ସେ ସବୁ ଯିବାକୁ ଇଛ ତ ଯାଇନି କୁଆଡେ ସବୁ।
ଯିବି ଆସ୍ତେ ଆସ୍ତେ ହଁ ହଁ ପୁରୀ ତ ଯଇଛି ପାଞ୍ଚ ଥରଣରେ ପାଞ୍ଚ ଛଅ ଥଣ୍ଡ ଯାଇଛି।
ହୁଁ ହୁଁ ରଥଯାତ୍ରା ଟାଇମରେ।
ନା ସେମିତି ଯାଇନି ଅଥତଟାନି
ଓ ହୋ। ଏବେ କୋଉଠି ମାନେ କରୁଛ ଇଞ୍ଜିନିୟରିରେ?
କଳାହାଣ୍ଡି ରେ।
ଓହୋ। କଳାହାଣ୍ଡି କଳାହାଣ୍ଡି ସେଠି ପୁଣି ବୁଲାବୁଲି ଜାଗା
ହୁଁ ସେଠି ତ ବଢିଆ ଏଇ ପରାୁ ଭଳିଆ ଜାଗା ସବୁ ଆଉ
ହଁ ସେଢଡେ ତ ଟୋଟାଲ ସବୁ ପାହାଡ।
ହୁଁ ପଡ କାରଣ ହଉ ସେଇ ମାନେ ଟାଉନ ଏ ବହୁତ ବଡ ଜାଗା ଟା ନା ଭବାନୀପାଟଣା ଟା
ହଁ। ଖରାଦିନେ ଭାରି କଷ୍ଟ ହଉଥିବ ନା ଯୋଉ ହଷ୍ଟେଲ ରେ କି ମେସ ରେ ରହୁଥେ।
ହୁଁ ହଷ୍ଟେଲ ରେ ବହୁତ ଖରାପ ହୁଏ ଆଉ ଏ ଫୁଲର ଫୁଲର ଅଛି ଜଣା ପଡେନି।
ମାନେ ହୋଷ୍ଟେଲ ନା ମେଷ? କାୟହାରରିିକା ପଳେଇ ଆସତୁ ନା। ଖାଇବା ଭଲ ହୁଏ ନା ସେମିତି ହଷ୍ଟେଲ ଖାଇବା ପୁରା ପାଣି।
ନା ନା କୁଆଲିଟି ଭଲ ଅଛି।
ଓହୋ ଆଇଁଷ ପାଇଁଁ ହଁ ହଁ ଆଇଁଷ ପାଇଁଇଁସ କଣ କେମତି ସବୁ କରନ୍ତି
ଆ ସାରଗା ଏଇ ସପ୍ତାହକୁ ଦିନେ ହବ ମାଛ ଦିନେ ଚିକେନ ଦିନେ ଅଣ୍ଡା? ହଉଁଉ ରାତ୍ରରେ ଚିକନ୍ ଚିକେନ ଆଉ ଅଣ୍ଡା ବି ରାତିରେ ଦିଅନ୍ତି ତିନି ଶନିବଳେ ଦିଅନ୍ତି ଆଉ ବିରିୟାନୀ ବି ହୁଏ ଆଉ ପ୍ରତି ରବାର ଆଉ?
ହୁଁ ହୁଁ। ଆଉ? ବିରିୟାନୀ ହୁଏ ରବିବାର ସବୁ ହଁ। ଘରକୁ ଏବେ ମାନେ କଣ ହଷ୍ଟେଲ ଛୁଟି ଅଛି? ମାନେ ଏବେ କଣ ହଷ୍ଟେଲ କାହିଁ ଖୋଲ ନାହାନ୍ତି ରଜ ଛୁ ତ ଗଲାଣିଁ କେତେ ଦିନ ହେଲାଣି।
ଁ ଆମର ଯୋଉ ଇଣ୍ଟସିପ ଚା ସେଟା ତାହଲେ ଗୋଟେ ମାସ କି ଦି ମାସ ଏଥିପାଇଁ ଛୁଟି ଅଛି ଖୋଲିଯିବ ମାନେ ଇଣ୍ଟସି ପିରି ସଯିବ ସାତ ତାରିଖରେ। ସେଇ ମକ୍ସିମମ୍ ଚଉଦ ପନ୍ଦର ଆଡୁ ଖଲିବ ଆଉ।
ଓ ରଥଯାତ୍ରା ପରେ ଖୋଲିଯିବ ବୋଧେ
ହୁଁ ହୁଁ।
ରଥ ଯାତ୍ରା ଅଛି ପା ଚଉଦରେ ନା କେତେ ଗୋଡା ଅଛି। ହଁ ହଁ ସବୁ
ଭଲ।
ହୁଁ।
ଘରେ ସବୁ କଣ କରୁଛନ୍ତି?
ଆରେ ବସୁଛନ୍ତି ରୋଷେଇ କରୁଛନ୍ତି ଏବଂ
ଆଉ ବୁଲାବୁଲି କରିବାକୁ ଯାଇନାହାନ୍ତି ଆଉ ଏବେ କୁଆଡେ ଘରେ ପୁରା
ନାଇଁ ଏବେ ବର୍ଷା ହଉଛି ନାଁ ସେ ସେଥିପାଇଁ ଯାଇନି କୁଆଡେ ଆଉ।
ଗାଁ ରେ ପୁଣି ସାଙ୍ଗସାଥି ଅଛନ୍ତି ନା ନାଇଁ?
ହୁଁ ଯଉ ସ୍କୁଲ ସାଙ୍ଗ
ସ୍କୁଲ ର ଭଲ ଭଲ ସାଙ୍ଗ ସବୁ ଥିବେ।
ହୁଁ ହୁଁ।
ହ ମାନେ ସାଡେ ଗଲେ ଇଚ୍ଛା ହୁଏ ନା ବୁଲାବୁଲି କରିବାକୁ।
ହୁଁ ସେପଟେ ତ ହୁଏ ବୁଲା ବୁଲି।
ନାଇଁ ନାଇଁ ଏଠକି ଘର ଯାହା ହେଲେ ସେ ସାଙ୍ଗ ଆଉ ପିଲାବେେଳେ ସାଙ୍ଗ ତ ବହୁତ ଛାଡିିବେ ନା।
ହୁଁ ହୁଁ ଛାଡିବା ଯାହାହେଲେ କଣ କରିବା ଦୂରଧ ହବ
ଏବେ ତମ କୁ କେତେ ବର୍ଷ?
ମତେ କୋଡିଏ ଏକୋଇଶ ହବ।
ଓହୋ ଜନ୍ମ ମାନେ କେମେତି କନ୍?
ନାଇ ହଉଛି କୋଡିଏ ଜୁଲାଇ ଦୁଇ ହଜାର ପାଞ୍ଚ।
ଓ ହୋ
ଓ କଣ ଅଛି
ହଁ ଆପଣଙ୍କ କଣ ଖାଇବା କୁ ଭଲ ଲାଗେ?
ଖାଇବାକୁ ନନଭେଜ ଉପରେ ସେଇ ମାଛ ଚିଙ୍ଗୁଡି ଅଣ୍ଡା ଚିକେନ ଏତିକି ଆଉ। ଆଉ ଭେଜ ଉପରେ ପନିର ଛତୁ ଭେଜ ଟା ତ ସମସ୍ତ ଆପଣଙ୍କର ପ୍ରଥମେ ରହିବ ପନିର ଜାଲି
ହୁଁ ହୁଁ।
ହଁ। ହ
ଓ।
ହଉ ରଖୁଛି ଆଉ।
ହୁଁ ହୁଁ।